ହଁ ନମସ୍କାର ମ୍ୟାଡ଼ାମ।
ହଁ ଭଲ ଅଛନ୍ତି।
ହଁ ପୁରା ବଢ଼ିଆ ଆଶା କରୁଛି ତମେ ବି ଭଲ ଥିବ?
ହଁ ଆମେ ବି ଭଲ ଅଛୁ ଆଉ ଆ କୁ ମାନେ ଯଉ ଇଏ କଣ ୟୁଥ କଣ ଯୋଉ ଗୋଟେ ସଭାକୁ ଯାଇଥିଲେ ଆପଣ ଯୋଉଥିରେ କି ଅ କଣ ଯୁବକ ଯୁବତୀର ଆଉ ପରିବେଶ ପ୍ରତି ହଁ ଯୋଉ କଣ୍ଟ୍ରିବ୍ୟୁସନ ଅଛି ସେ ସଭାରୁ ଫେରିଲେ କି?
ହଁ ହଁ ସେଇଟା ଫେରିଲି।
ଓ ହଁ ହଁ ତ କେମିତି ରହିଲା ସେ ସଭା?
ବହୁତ ବଢ଼ିଆ ରହିଲା ବହୁତ ଶିକ୍ଷଣୀୟ ଜିନିଷ ଶିଖିବାକୁ ମିଳିଲା। ପୁରା ଖାଲି ତ ସଭାରେ ଶିଖିବାକୁ ମିଳୁନି ସଭାକୁ ଯିବାର ଆର ପ୍ରାରମ୍ବର ଧରିକି ଶେଷ ଯାଏ ବ ବହୁତ ସାରା ଜିନିଷ ଆମକୁ ଶିଖିବାକୁ ମିଳୁଛି ସେ ସେଇ ଛୁଆ ଆମକୁ ହଁ ବହୁତ ବଡ ବଡ ହଶ୍ ଅ ମାନେ ଆସିଥିଲେ ସେଇଠିକି?
ହୁଁ ହୁଁ ହୁଁ ହୁଁ।
ପାଇଁ ଯେଉଁମାନେ କାମ କରୁଥିବେ ଲଗାତାର ତୃଣମୂଳ ସ୍ତରରୁ ଆରମ୍ଭ କରିକି ହ ଆମର ବହୁତ୍ ମାନେ ଜାତୀୟ ସ୍ତରର ଏବଂ ରାଜ୍ୟ ସ୍ତରିୟ ସବୁ ଲୋକମାନେ ବି ଆସିଥିଲେ।
ହୁଁ ହୁଁ ହୁଁ ହୁଁ।
ମୁଁ ଯେଉଁଠିକି ଯାଇଥିଲି ସେଇ ସଂସ୍ଥା ବି ଯୋଉ ଶିକ୍ଷାାନୁଷ୍ଠାନଟା ଅଛି ସେ ଗୋଟେ ଜାତୀୟ ସ୍ତରୀୟ ସଂସ୍ଥାଟା ଥିଲା। ତ ହଁ ସେପ୍ ସେମାନେ ବି ନିଜର ଦେଖୋଉଥିଲେ ସେ କିଭଳିଆ ହୁଏ ତାଙ୍କେ କେମିତି ମାନେ ଜଳ ସଂରକ୍ଷଣ ଏବଂମୁଁ ଆମର ବ ଅ ପରିବେଶ ସଂରକ୍ଷଣ ଉପରେ କାମ କରିକି ତାଙ୍କର କ୍ୟାମ୍ପସ ଟାକୁ ବି କେମିତି ବନେଇଛନ୍ତି ତାରବି ମହତ୍ୱ ତାଙ୍କେ ବତଉଥିଲେ ଆମକୁ ଯା କଣ କଲେ ଆମେ ଇଲେକ୍ଟ୍ରିସିଟି ବଞ୍ଚେଇ ପାରିବୁ ଏଇଭଳିଆ ତାଙ୍କେ ଶିଏ ଯୋଉ ମାନେ ଏଇ ଗଠନରେ ଗଢାହୁଏ ଗୋଟେ ବନେଇଛନ୍ତି ସେ ଘରକୁ ଯେ ଆପଣଙ୍କୁ ଦରକାର ହବନିଁ ଅଧିକ ଇଏ କଣ ଆମର ଫ୍ୟାନ ଦରକାର ହବନିଁ କିମ୍ବା ଏସି ଦର ଦରକାର ହବନି ଏଇଭଳିଆ ବି ବନେଇଥିଲେ ସେଏ। ତାର ମହତ୍ବ ବି ସିଏ ବଖାଣୁଥିଲେ। ହଁ ହଁ ନିହାତି। ଆମେ ଯେମିତି ଗୋଟେ ଅ ଅ କିଛି ବର୍ଷ ତଳେ ଯୋଉ ରାଜସ୍ଥାନରେ ଗୋଟେ ଦେଖିଥିଲି ଗୋଟେ ମହିଳା ବିଦ୍ୟାଳୟ ଗୋଟେ ବନା ହେଇଥିଲା ଗୋଟେ। ଝିଅ ମାନଙ୍କ ପାଇଁ ଗୋଟେ ଗୋଲା ଆକାର ଆକାରର ଗୋଟେ ବନା ହେଇଥିଲା ମାନେ ରାଜସ୍ଥାନ ଭଳିଆ ଜାଗାରେ ରହିକି ମଧ୍ୟ ତାକୁ ଏସି ଦରକାର ହୁଏନି। କ ଫ୍ୟାନ ଦରକାର ହୁଏନି ମାନେ ଗୋଟେ ମରୁଭୂମି ମଝିରେ ପୁରା ବନା ହେଇଥିଲା। ତ ସେଇଭଳିଆ ଭାବେ କିଛି
ହୁଁ ସେଇଭଳିଆ ଯୋତ କାରୁକାର୍ଯ୍ୟ ସେଇଭଳିଆ ସ୍କିଲ୍ ସେଇ ଭଳିଆ ଆ ଉ ଇଛା ଥିବାର ବୈଜ୍ଞାନିକ ଇଛା ଥିବ ବୈଜ୍ଞାନିକ ଜ୍ଞାନକୁ କୌଶଳ ମାଧ୍ୟମରେ ଆମର ଯେତିକି ବି ଅଛନ୍ତି ପରିବେଶ ବିିତ ହଉ କିମ୍ବା ଆମର ଯେତିକିବି ଅଛନ୍ତି ଇଞ୍ଜିନିୟର୍ସ ହଉ ସମସ୍ତଙ୍କ ପ୍ର ଚେଷ୍ଟାରେ ସେଇଭଳିଆ ଗୋଟେ ଗୋଟେ ଗୃହ ହଉଛି ଯାହା ମାଧ୍ୟମରେ ଆମେ କିଛି ଆର୍ଟିଫିସିଆଲ ଜିନିଷ ଆମେ କିଛି କୃତ୍ରିମ ଜିନିଷ ଯୋଉଗୁଡ଼ାକ କନର ପରିବେଶ ପାଇଁ ଖରାପ ସେଗୁଡାକ ବ୍ୟବହାର ନ କରିକି ଆମେ ଉ ଯେପରି ଆମେ ଭଲ ଯୋଉଟାକି ପରିବେଶକୁ ଏକ ଅ ସୁହାଉଥିବ ସେଇଭଳିଆ ଜିନିଷରେ ଆମେ ବ୍ୟବହୃତ କରିକି ଆମେ ଅ ଉ ଆଗାମୀ ଆମର ଯୋଉ ସମୟ ଅଛି ଆଗାମୀ ଆମର ଯୋଉ ଅ କାଳ ଅଛି ସେଥିପାଇଁ ବୋଲି ଆମେ ଏବେ ପ ଏବେ ପ ଏବେ ହିଁ ଆମକୁ ହଁ ପୁରା ହୁଁ ସଜାଗ ହେଇକି ରହିବାକୁ
ନିହାତି ନିହାତି କାରଣ ଆମେ ଏଇ ଯୋଉ ଅ ଯୋଉ ଆମର ଦେଖା ହଉଛି ଯୋଉ ମାନେ ଜଳବାୟୁ ପରିବର୍ତ୍ତନ ଯୋଉ ଦେଖା ହଉଛି ଆମେ ହଉ ଯୋଉ ସେ ପ୍ରଥମ ପିଢି ଏବଂ ଆମେ ହି ବୋଧେ ମତେ ଲାଗୁଛି ଆମେହିଁ ମଧ୍ୟ ଶେଷ ପିଡିଜି ଆରେଙ୍କ କିଛି କରିପାରିବା ମାନେ ଆମେ ଏଇ ଜଳବାୟୁୁ ଅନୁ ଜଳବାୟୁ ପରିବର୍ତ୍ତନ ଟାକୁ ଅନୁଭୂତ ମଧ୍ୟ କରୁ ଚନିଯା ଆମ ଆମ ପିଢିରା ଆମେ ହିଁ ମଧ୍ୟ ଶେଷ ପିଢି ଯିଏକି ଏହାର ଏହାକୁ ପ୍ରତିକାର କରିବା ପାଇଁ କିଛି ଆପ ପ୍ରତି କିଛି କରିପାରିବ କି ସେଟା ଆଉ କଣ? ଯାହା ବି କିଛି ପଦକ୍ଷେପ ନେଇପାରିବ ଛୋଟ ଛୋଟ ଛୋଟ ପଦକ୍ଷେପ ହଉ ସିଏ ଉଁ ତୃଣମୂଳ ସ୍ତରରେ ମାନେ ଜଣକିଆ ଅ ଜଣିକିଆ ଜଣିକିଆ କାର୍ଯ୍ୟକ୍ରମ ଆରମ୍ଭ ହେଇକି ହଉ କିମ୍ବା ସହର ଅଞ୍ଚଳରେ ଏଇ ଯଉ ବଡ ବଡ ପ୍ରୋଗ୍ରମ୍ ଗୁଡ଼ା ହଉଛି ଆ କିମ୍ବା ଆମର ପୁରା ଅନ୍ତର୍ଜାତୀୟ ସ୍ତରରେ ଯୋଉ ୱାଇଡ କପ୍ ହଉଛି ଏଇଭଳିଆ ଅ ହ
ନିହାତି ଭାବରେ ଯୁବପିଢିର ବହୁତ ମାତ୍ରାରେ ଅବ ଦାନ ରହିଅଛି ପରିବେଶ ପ୍ରତି ଏବଂ ଅବଦାନ ରହିବ ମଧ୍ୟ ଯଦି ଆ ଏଇ ଯୁବପିଢି ହିଁ ଆମର ଅ ଆଗାମୀ ଅ ସମ ଆଗାମୀ କାଳର ଏକ ଭବିଷ୍ୟତ ଆଉ ଏଇ ଯୁବକପିଢି ଚାହିଁଲେ ଏଇ ପୃଥିବୀକୁ ସିଏ ଅ ବଞ୍ଚିବାର ଏକ ସୁନ୍ଦର ଜାଗା କରିପାରିବ। ଆଗାମୀ ଦିନରେ। ଏ ଆଉ ଏବେ ବି ମଧ୍ୟ ବଞ୍ଚିବାର ଏକ ସୁନ୍ଦର ଜାଗା କରିପାରିବ। ଏଇ ଯୁବପିଢି ହିଁ ନିଜ କୁ ଏକ ପରିବେଶ ବିିତ ଭଳିଆ କାର୍ଯ୍ୟକଳାପ କରିବାକୁ ପଡିବ ଏ ଯୁବପିଢି ଯଦି ଯଦି ଭୁଲ ବାଟରେ ଯିବ ଅଧିକ ମାତ୍ରାରେ ଯଉ ଆମର ଅ ଯୋଉ ଜଳବାୟୁ କୁ ପ୍ରଦୂଷିତ କରିବ ଏବଂ ଅଧିକ ମାତ୍ରାରେ ଆମର ଯୋଉ ଅଛି ନ୍ୟାଚୁରାଲ ରିସୋର୍ସେସ୍ ଗୁଡାକକୁ ସଂରକ୍ଷଣ ନକରି ତାକୁ ବାସ୍ତବରେ ତାକୁ ୱେଷ୍ଟ କରିବ। ଏବଂ ଯ ଯଦି ସେ ଯଦି ଭୁଲ ବାଟ ଆପଣେଇବ ତେବେ ଏ ପୃଥିବୀର ଆଉ କୌଣସି ମାତ୍ରାରେ ଆମେ ବଞ୍ଚି ପାରିବାନି। କିନ୍ତୁ ସେ ଗୋଟେ ପରିବେଶ ବିତ ଭାବରେ ଯଦି ଆଗାମୀ ଦିନ ଯୁବପିଢ଼ି କାର୍ଯ୍ୟକଳାପ କରିବ ତ ନିହାତି ଭାବରେ ଆମେ ସମସ୍ତେ ମିଶିକି ପୃଥିବୀକୁ ଆମେ ବଞ୍ଚେଇ ପାରିବା।
ଏକଦମ ଠିକ। କହିଛନ୍ତି କେବଳ ହଁ କେବଳ ଆମେ ଏନ୍ତି ଭାବିଦେଲେ ବି ହବନି ଯେ ଆମେ ଖାଲି ବଡ ବଡ ସ୍ତରରେ ଆମେ କିଛି କରିଦେବା। ତମେ ନିଜ ଘର ନିଜ ଭିତରୁ ହିଁ ଏ ପରିବର୍ତ୍ତନ ଆଣିବା ଆରମ୍ଭ ଚେଷ୍ଟା ପାଇଁ ଚେଷ୍ଟିତ ରହିବା ଦରକାର କେମ ପ୍ରଥମେ ନିଜେ ବର୍ଜନ କରିବା। ପ୍ରଥମେ ନିଜେ ସଚେତନ ହେଇକି ତାପରେ ଯାଇକି ଅନ୍ୟମାନଙ୍କୁ ସଚେତନ କରିବା ଠିକ ଉଚିତ ଅଛି। ଅବଶ୍ୟ ଏମିତି ମହାତ୍ମା ଗାନ୍ଧୀ କହି ଯାଇଛନ୍ତି ଯେ ପ୍ରଥମେ ନିଜକୁ କର ତାପରେ ଅନ୍ୟକୁ କହିବ ସେଇ ସେଇ କଥାରେ ଆମକୁ ଆଗକୁ ବଢିବାର ଅଛି ତେଣୁ ଖାଲି ତ ଜଳ ସଂରକ୍ଷଣ ପାଇଁ ଯେହେତେ କାମ କରୁଥିବ ଖାଲି ଦେଖିଦେଲେ ହବନି ଯେ କଣ ମୁଁ କରିଦେଲି ଗଙ୍ଗା ବ୍ରହ୍ମପୁତ୍ର ଆମ ସମୁଦ୍ରରେ ଏମିତି ସବୁ ପ୍ଲାସ ମାନେ କଣ ୱେଷ୍ଟ ଗୁଡ଼ା ଅଛି ବର୍ଜ୍ୟ ବସ୍ତୁ ଗୁଡ଼ା ଅଛି। ପ୍ରଥମେ ନିଜ ପାଖର ଅଞ୍ଚଳର ଦେଖିବାକୁ ପଡିବ ନିଜ ପାଖ ଗାଡିଆ ଟା କେମିତି ଅଛି। ତାକୁ ମୁଁ କଣ କରିକି ରଖିପାରିବି ନିଜ ପାଖ ନଦୀଟାର ନାଁ କଣ? ସିଏ କୋଉ ନଦୀର ଶାଖା ନଦୀ। କିମ୍ବା ଉପନଦୀ ହଉଛି ହଁ। କୋଉଠୁ ବାହାରିଛି ଆର ମହାତ୍ମ୍ୟ କଣ ଏଇ ଜିନିଷ ଜାଣିବା ଦରକାର ଅଛି ପ୍ରଥମେ ତେବେ ଯାଇକି ନିଜ ଭିତରେ ଗୋଟେ ସେ ଯୋଉ ଇମୋସନାଲ ଜିନିଷଟା ଆସିବ ଯେ ମୁଁ ହଁ ମୁଁ ପାଣି ପାଇଁ ମୁଁ କିଛି କରିବି। ଯୋଉ ପାଣିର ଧାରା ନେଇକି ଆମ ସହର ବଞ୍ଚୁଚି। ଯୋଉ ପାଣିର ଧାରାକୁ ନେଇକି ଆମେ ଆମେ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ କରୁଚୁ। ସେ ସେଇଟାକୁ ପ୍ରଥମେ ସେ ନିଜେ ସୁରକ୍ଷା ଦବା ଦରକାର ଆଉ ମୋ ମତରେ ତ ଏଇଟା ହିଁ ସଠିକ୍ ଉପାୟ ରୁହେ। ପ୍ରଥମେ ନିଜ ଅଞ୍ଚଳର ଯୋଉପୋଖରୀ ଅଛି। କିମ୍ବା ଗାଡ଼ିଆ ଅଛି। ତାକୁ ଆଗ ଆମେ କେମିତି ପୁନରୁଦ୍ଧାନ କରିବା ସେ ପ୍ରତି ଚେଷ୍ଟିତ ହେବା ଦରକାର ଅଛି। ତାପରେ ଅନ୍ୟମାନଙ୍କୁ ଆମେ ଧୀରେ ଧୀରେ ଧୀରେ ସେଇଟାକୁ ଆମେ ଆଗକୁ ନେଇକି ଯାଇପାରିବା। ଆଉ ଏମିତି ନାହିଁ କି ଯେ ଆପଣ ପରିବେଶ ଉପରେ କଥା କହୁଥିବା ବଡ ବଡ ଏବଂ ଆଉ ଏବେ ଯେମିତି ଦେଖୁଥିବେ ଆପଣ ବ୍ରାଜିଲ ରେ ଯୋଉ ହେଇଥିଲା ଆଣୁରୋପଣ। ଶେଷଥର ପାଇଁ ସେ ଯୋଉ ଆମର ୱାଇ କପ୍ ଯୋଉ ହେଇଥିଲା ତ ସେଇ ସେଇରା ହେବା ପାଇଁ ହିଁ ଆମ ମୁଁ ଦେଖୁଥିଲି ଦଶ ହଜାର ଦଶ ଲକ୍ଷ ନା ପନ୍ଦର ଲକ୍ଷ ଖାଲି ଗଛ କ କଟା ହେଇଗଲା। ସେ ସେ ସ୍ଥାନକୁ ଯିବା ପାଇଁ ଆ ତାହେଲେ ଆମେ ମାନେ ତାର ଯୋଉ ମୂଳ ଲକ୍ଷ୍ୟ ରହୁଚି। ଯେ ଆମେ କିଛି କଣ କରିବା ପରିବେଶ ପାଇଁ? ତ କେମିତି ଆମେ ବିଶ୍ୱାସ କରିପାରିବାରେ ଯେ ସେଇଠି କିଛି ଗୋଟେ ମାନେ ଭଲ କଥାବାର୍ତ୍ତା ସେମାନେ ହଉଥିବେ ଆମ ପରିବେଶକୁ ରକ୍ଷା କରିବା ପାଇଁ ଜଳବାୟୁକୁ ପରିବର୍ତ୍ତନ ଓ ରୋକିବା ପାଇଁ ତ ଏ ଏଇଟା ହୋଉଚି ଜିନିଷ। ପ୍ରଥମେ ନିଜ ଭିତରୁ ଛୋଟ ଛୋଟ ଛୋଟ ଜିନିଷ କରିକି ଏମିତି ଏଁ ରାସ୍ତାରେ ଯିବା ଯେ ଯେମିତି ଆମେ ପରିବେଶକୁୁ କିଛି ହାନି ପହଞ୍ଚାଉନଥିବା ଜଳବାୟୁ କୁ କିଛି ହାନି ପହଞ୍ଚାଉନଥିବା। ପାର୍ଶ୍ଵ ପାର୍ଶ୍ଵ ପାର୍ଶ୍ଵବର୍ତ୍ତୀ ଯେତିକି ସବୁ ପଶୁପ। ରହୁଚନ୍ତି। ସେମାନଙ୍କୁ ଯେମିତି କିଛି ହାନି ପହଞ୍ଚାଉନଥିବ। ସେଇ ଉପରେ ଆମେ ଯେମି ରହିଲେ ବି ଯେମିତି ହେଲେ ବି ମୁଖ୍ୟ ଲକ୍ଷ୍ୟ ରଖି କା-କା କାମ କରିବା ଦରକାର ଅଛି।
ହୁଁ ନିହାତି ଭାବରେ।
ଆଉ ଆମର ଯୋଉ ବି ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡ଼ାକରେ ଅଛି ଯୋଉ ଯୁବ ବାହିନୀ ଆମର ଅଛନ୍ତି ଆ ବିଭିନ୍ନ ପ୍ରକାର ସ୍କାଉଟ୍ ଗାଇଡ୍ ଅଛି। ଆମର ରେଡ କ୍ରସ୍ ଅଛି। ଏନ୍ସିି ସି ଅଛି। ଆମେ ଯଦି ସେଇମାନଙ୍କୁ ଧରିକି ଯଦି କିଛି କାମ କରିପାରିବା। କାରଣ ସେଇମାନେ ବହୁତ୍ ଉତ୍ସୁକ ଥାଆନ୍ତି ଏବଂ ତାଙ୍କ ମଧ୍ୟ ତାଙ୍କ ଭିତରେ କିଛି ସେବା ମନୋବୃତ୍ତି ଟିକିଏ ରହିଥାଏ। ଯାହା ହେଲେ ବି ଅନ୍ୟମାନଙ୍କ ଅପେକ୍ଷା। ତ ସେଇମାନଙ୍କୁ ଧରିକି ଯଦି କିଛି ଆରମ୍ଭ କରିବା କାରଣ ସେମାନେ ଯାଇକି ଆଗକୁ ନିଶ୍ଚିତ ଗୋଟେ ସାମରିକ ବିଭାଗ ଏବଂ ପ ପ୍ରତିରକ୍ଷା ବିଭାଗରେ ନିଜକୁ ନିୟୋଜିତ କରିବା ପାଇଁ ଚେଷ୍ଟିତ ହୋଇଥିବା। ତ ଆମେ ସେଇ ବିଦ୍ୟାଳୟ ଟାକୁ ଚେଞ୍ଜ କରିପାରିବା। ତା ସହିତ ସେ ଉଚ୍ଚ ବିଦ୍ୟାଳୟଟାକୁ ମଧ୍ୟ ପରିବର୍ତ୍ତନ କରିପାରିବା।
ନିହାତି ଭାବରେ ନିଜେ ଆପଣ ଯେପରି କହିଲେ ନିଜ ଘରୁ ହିଁ ଆରମ୍ଭ ହୋଉ। ଅଛିସବୁ ଜିନିଷ। ତେବେ ଆମେ ମନୁଷ୍ୟ ଭାବରେ ହଁ ଈଶ୍ୱରଙ୍କର ସର୍ବୋତ୍ତମ ସୃଷ୍ଟି ଭାବରେ ଆମେ ଭାବିବାର ଅଛି। ଅ ଯୁବପିଢି ହିସାବରେ ଆମେ ଭାବିବାର ଅଛି। ନିଜ କୋଉ ଏକ ସକ୍ଷମ ପରିବେଶ ବିିତ୍ କରିବାର ଅଛି। ଯେ ଆମେ କେମିତି ଆଗ ଯାଇକି ଆମର ପରିବେଶକୁ ବଞ୍ଚେଇବା ଛୋଟ ଛୋଟ କାର୍ଯ୍ୟ ମାଧ୍ୟମରେ।
ହୁଁ ହୁଁ।
ଆମେ ଅନ୍ୟ ମାନଙ୍କୁ ଅବଗତ କରରୋଇବା ଯୋ ଦ୍ଵାରା କି ସେମାନେ- ଭୁଲ ବାଟକୁ ନ ଯିବେ। କଣ ପୃଥିବୀ- ଏକ ସୁନ୍ଦର ରଖିବା ଯୋଗ୍ୟ ଜାଗା ଟା କରିବେ ଆ। ଉ ପ୍ରଥମ କଥା ହଉଚି ଲୋକ ସଚେତନତା। ସଚେତନ। ତା ନିହାତି ଆବଶ୍ୟକ ସମସ୍ତଙ୍କୁ ଜାଣିବାର। ନିହାତି ଆବଶ୍ୟକ ଯେ କଣ ଉ କଣ କଣ? କରିବାର ଅଛି ଓ କଣ କଣ କରିବାର ନାହିଁ। ଏଇ ଯୋଉ ସଚେତନ- ତାର କାର୍ଯ୍ୟ ବୁଢା ବୁଢୀ ମାନେ କରିପାରିବେନି କି ଛୋଟ ପିଲା ମାନେ କରିପାରିବେନି। ଏହାର- ସବୁ ଭାର ଯୁବପିଢି ନେବାର ଅଛି ପ୍ରତ୍ୟେକ ଜାଗା। ଯାଇକି ଲୋକମାନଙ୍କୁ ସଚେତନତା ରକ୍ଷା କରିବ। ପ୍ରତ୍ୟେକ ଜାଗାକୁ ଯାଇକି ପ୍ରତ୍ୟେକ ନଦୀକୁୁ ଯାଇକି ଲୋକମାନଙ୍କୁ ସଚେତନତା- ହୁଁ ପ୍ରଦାନ କରିବେ। ଯେ ନଦୀକୁ ଏଇ ବନ୍ଧ ଏଇ ଆମର ପାଣି ଦଉଛି ତାକୁ ଆମେ କିଛି- ପ୍ରଦୂଷଣ କରିବା ନାହିଁ ତ ଏ- ଏଇ ସଚେତନତା ଯେହେତୁ ଅ। ବଳ ସମ୍ବଳ ସବୁ ଅଛି ଅ ଆମର ଯୁବପିଢି। ପିଢି ପାଖରେ। ତ ସମ୍ବଳ ଅଛି ସେତିକି। ଆଉ ନିଜକୁ ସେ ସେମାନେ ହିଁ- ଲୋକମାନଙ୍କୁ ଅ ଯ ଯତେଇ ପାରିବେ ସଚେତନ କରିପାରିବେ। ଯେ ତୁମେ ଏଇ କାମ ସବୁ କରନି ଯୋଉ ଦ୍ଵାରା କି ଆମର ସଂରକ୍ଷଣରେ ବାଧା ଆସୁଛି। ଠିକ। ତ ଏଇ ସବୁ କାର୍ଯ୍ୟ ଅ ଯେପରି ଯୁବପିଢି ଅ- ହୁଁ ଭଲ ଭାବରେ କରିପାରିବେ। ଆଉ ତାଙ୍କ ହାତରେ ହିଁ ଅଛି ସବୁ। ଆଶା ସମଗ୍ର ଭାରତର। ଆଉ ହଁ ଯେତିକି ସବୁ ଯଦି ଯୁବପିଢି ଆବାଜ ଉଠେଇବେ ସବୁ ଚେଞ୍ଜ ହେଇପାରିବ। ଯୁବପିଢି ଯଦି ଦବି କି ରହିଯିବେ ସରକାରର ପ୍ରତ୍ୟେକ କୁକର୍ମ ଗୁଡାକକୁ ଯଦି ଯୁବପିଢି- ଆ ସରକାରର ଭଲ କର୍ମକୁ ସପୋର୍ଟ କରିବାଟା କୌଣସି ଭାବରେ ମନ୍ଦ ନାହିଁ। କିନ୍ତୁ ସରକାର ଯଦି ପରିବେଶ କୁ ଖରାପ କରିବା ପାଇଁ ଚେଷ୍ଟା କରୁଛି- କୁକର୍ମ କରିବା ପାଇଁ ଚେଷ୍ଟା କରୁଛି ତେବେ ତା ବିରୋଧରେ ଆବାଜ ଉଠେଇବା ପାଇଁ ଯୁବପିଢି କେବେ ପଛଗୁଞ୍ଚା ହେବା କଥା ନାହିଁ। ତ ସେ ଏଥି ମାଧ୍ୟମରେ ସେମାନେ ସୁନ୍ଦର ଭାବରେ ଏ ପୃଥିବୀକୁୁ ସଂରକ୍ଷଣ କରିପାରିବେ ପୃଥିବୀରୁ ପ୍ରତ୍ୟେକ ପଶୁ ପକ୍ଷୀ ବନ୍ୟଜନ୍ତୁ ଯାହା ବି ରିସୋର୍ସ ଅଛି ସମସ୍ତଙ୍କୁ ସଂରକ୍ଷଣ କରିବାର କା କ୍ୟାପାବିଲିଟି ଅଛି ଯୁବପିଢ଼ିଙ୍କ ପାଖରେ। ତ ଆପଣ ବହୁତ ଭଲ ଲାଗିଲା। ଆପଣ ମୋତେ ଆପଣଙ୍କର କିଛି ଜ୍ଞାନ ଅ ପ୍ରଦାନ କଲେ। ମୁଁ ଆପଣଙ୍କୁ କିଛିଟା କହିଲି। ଆଉ ଆଶା କରୁଛୁ ଆଗକୁ